ହ୍ୟାଲୋ।
ଦିଦି ଭଲ ଅଛ?
ହୁଁ ତମ ନାଁ ସ୍ନେହା।
ହଁ।
ଆଛା କଣ ପଢୁଚ ତମେ?
କଣ ଆଉଥରେ କହିଲ ଶୁଣି ପାରିଲିନି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଏବେ ଶୁଣା ହେଲା ଭଏସ୍।
ହଁ ହଁ।
ମୁଁ କହିଲି କିସ ପଢୁଚ?
ମୁଁ ଏଇ ବିଜେବିି କଲେଜରେ ପଢ଼ୁଥିଲି।
ରୂପା ସହିତ।
ନାଇଁ ରୂପା ଦିଦି ହଉଛନ୍ତି ମାନେ ଆଗରୁ ମୁଁ ସେ ଏବେ ଯୋଉଠି ରହୁଛନ୍ତି ଆଗରୁ ମୁଁ ତାଙ୍କର ଜଷ୍ଟ ମାନେ ସାମ୍ନା ସେଇ ଫ୍ରଣ୍ଟ କଣ ଫ୍ରଣ୍ଟ ଘରଟା ଆମର ଥିଲା। ତ ସେଇଠୁ ଆମର ଚିହ୍ନା ହଁ।
ତାହେଲେ ମୁଁ ତ ମତେ ଜାଣିଥିବ ତମେ?
ତମ ନାଁ କଣ?
ପୂଜା।
ମାନେ ତମେ ଏବେ ଆସିଲ ନା ଆଗରୁ ଥିଲ ମାନେ
ନା ନା ମୁଁ ତା ରିଲେଟିଭ ହେବି ତମେ ବହୁତ ଆଗରୁ ବୋଧେ ଛାଡିଛ ନା।
ହଁ।
ଏବେ କୋଉଠି ରହୁଛ?
ରୋଡ ସାଇ ମନ୍ଦିରରେ।
ଓହୋ ସାଇ ମନ୍ଦିର।
ହଁ। ଆଉ ଭଲ ଅଛ?
ହୁଁ ତମେ?
ହଁ ମୁଁ ବି ଭଲ ଅଛି, ଆଉ ଏବେ କଣ ପଢୁଛ କଣ?
ଏଇ ପ୍ଲସ୍ ଥ୍ରୀ କମ୍ପ୍ଲିଟ ହେଲା ପିଜି କରିବି ପୁରୀରେ।
ଓ ହ। ଆଉ ଖାଇସାରିଲଣି?
ନାଇଁ ଖରା ବେଳେ ଖାଇଥିଲି ଆଉ ଖାଇନି ବର୍ଷା ହଉଛି ସେପଟେ
ନା ଖରା ଏପଟେ ତ ଯୋଉ ଗରମ।
ଏବେ ବର୍ଷା ହଉନି ଆମ ଏପଟେ ହଉଛି ବହୁତ୍ ଜୋର। ମାନେ ହଉଥିଲା ଛାଡି ଯାଇଛି।
ତମେ କୋଉଠି ରୁହ କି?
ବାଲେଶ୍ୱରରେ।
ବାଲେଶ୍ଵର ସେପଟେ ବି ତ ମାନେ ଖରା ବହୁତ ହଉଥିବ।
ହଁ ହଁ ବହୁତ ଗରମ। ମଣିଷ ଶାନ୍ତିରେ ଶୋଇ ବସି ପାରୁନି।
ଏପଟେ ବି ମାନେ ବହୁତ
ଭୁବନେଶ୍ଵର କଥା ତ ଛାଡ ଭୁବନେଶ୍ୱର୍ ସବୁବେଳେ ଗରମ।
ହ ଗୋଟେ ଗରମ ଗୁଳୁ ଗୁଳି ବି ବହୁତ ହଉଛି।
ହଁ।
ସେଇ ମାନେ ମୋର ମାନେ ମୁଁ ସେଲଫାଇନାସିଂ କରୁଛି ବିଜେପି କଲେଜରେ। ଲେକ୍ଟ୍ରାନିକ୍ସ୍ ଇଲେକ୍ଟ୍ରାନିକକ୍ସ ଆଣ୍ଡ ଟେଲିକମ୍ୟୁନିକେସନ।
ଓହୋ।
ହଁ ଏବେ ଜଷ୍ଟ ସେକେଣ୍ଡ ଇଅର ହେଲା।
ହୁଁ।
ଆଛା ତମେ ରୂପା ଦିଦିଙ୍କ ଭଉଣୀ।
ରୂପା ଦିଦିଙ୍କ ମାଇଁର ଝିଅ ମାମୁଁ ହୁଁ।
ଓହ ଆଉ ଦୀପା ଦିଦିଙ୍କ ପାଖରେ ମୁଁ ଟିଉସନ ହଉଥିଲି ଆଗରୁ ଜାଣିଛ?
ନା ନା।
ମାନେ ମୁଁ ସେ ସେଭେନ୍ଥ ରୁ ପଢିଥିଲି ଟେନ୍ଥ ଯାଏ।
ହ।
ସିଏ ମାନେ ସେଇଠୁ ହିଁ ଆଗରୁ ତାଙ୍କ ଘର ପାଖରେ ଆମ ସାମ୍ନାରେ ପୁରା ଆମ ଘର ଥିଲା। ତ ସେଇଠି ତାଙ୍କର ଟ୍ୟୁସନ ହଉଥିଲି। ତାପରେ ମାନେ ତାପରେ ହିଁ ଘର ଚେଞ୍ଜ କରିଦେଲେ ଯୋଉ ସେ ଆସିକି ପଢଉଥିଲେ। ଟେନ୍ଥ ପରେ ଆଉ ପଢେଇଲେନି ଆଉ।
ହୁଁ ହୁଁ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ ତମ ଘରେ?
ହଁ ଭଲ ଅଛନ୍ତି।
ତମେ ଏକା ମାନେ ନା ଭାଇ ଭଉଣୀ ଅଛନ୍ତି?
ନାଇଁ ଭାଇ ଅଛି।
ବଡ଼?
ହଁ।
ଆଚ୍ଛା।
ଆଉ ଯୋଉ ତମର ଯୋଉ ସାଇଜ କଣ ହବ? ତ ଭାଇ ଶାଇ ସେ
ହଁ ସିଏ ତ ରୂପାର ହବ ନା ବଡ ବାପା ପୁଅ ତ ମୋର ବି ସେଇ ଭାଇ।
ଆଚ୍ଛା ସିଏ ମୋ ସାଙ୍ଗ।
ଆଚ୍ଛା କିନ୍ତୁ ତମେ ତ ତାଠୁ ବଡ ହବ ନା?
ନା ତାର ମୋର ସେମ କ୍ଲାସ ବା ଆମେ ଗୋଟେ ସ୍କୁଲରେ ପଢୁଥିଲୁ।
ଆଉ ତାର ଯି ଏଇଥର ସେ ପ୍ସ ଟୁ ଦେଇଛି, ତମେ କହୁଛ ତମର ସେକଣ୍ଡ ଇୟର ହବ ବୋଲି।
ସାଇ ଶ୍ରଦ୍ଧା ବେହେରା କି?
ଆଚ୍ଛା ସାଇ ଶ୍ରଧା ମତେ ସୁୁବିଲା ସାଇ ସ୍ୱରାଜ ମୁଁ କ୍ରିସ୍ କଥା ଭାବି ଦଉଚି।
ନା ନା କ୍ରିସକୁ ବି ମୁଁ ଜାଣିଛି ନ ସିଏ ତ ଛୋଟଟା। ସାଇ ଶ୍ରଦ୍ଧା ରୂପା ଦିଦିଙ୍କର ମାଇଙ୍କ ଝିଅ ପୁଅ ଭଳିଆ ଲାଗୁଛି ମତେ।
ମୁଁ ଜାଣିନି ତାହେଲେ। ମୁଁ ତାର କୋଉ ମାମୁଁ ବି କୁହନ ତମେ ମାନେ ଟିକେ ତାର ପୁରା ଡାଇରେକ୍ଟ ମାମୁଁର ଝିଅ ନୁହଁ ମାନେ ମୁଁ କେମିତି ବୋ ଝେଇବି ମୁଁ ଜାଣିପାରୁନି। ମୋ ବାପାଙ୍କ ମୋ ବାପ ବାପାଙ୍କର ମାମୁଙ୍କ ଝିଅ ହେଲେ କିଏ ରୁପାର ମା
ହଁ।
ବାପାର ମା ଯେଏ ମୋର ପିଉସି ହେଲେ, ମୋ ବାପାଙ୍କର ମାମୁ ଝିଅ ମାନେ ଭଉଣୀ ବାପାଙ୍କର ମୋର ହେଲେ କଣ ପିଉସି ତ ରୁପା ହଉ ମୋର ପିଉସୀ ର ଝିଅ ଆଉ ସେଇଥିରରୁ ମୁଁ ରୂପାର ମାମୁଁ ଝିଅ ହେବି।
ଓହୋ ମାନେ ଟିକେ ଓହୋ ନାଇଁ ତାଙ୍କର ନିଜ ମାମୁଁଙ୍କର ଝିଅ ମାନେ ସରି ପୁଅ ମାନେ ତାଙ୍କର ବି ଗୋଟେ ଝିଅଟେ ଅଛି ତ ପୁଅ ହଉଛି ସେଇ ସାଇ।
ଆଛା ମୁଁ ଜାଣିନି।
ସିଏ ମୋ ସ୍କୁଲରେ ପଢେ ତ ମତେ ତମେ କହିଲ ମାଇଙ୍କ ଝିଅ ତ ମତେ ଲାଗିଲା ଯେ ତାର ଗୋଟେ ବଡ ଦିଦି ଅଛନ୍ତି ତ ମତେ ଲାଗିଲା ତମେ ବୋଲି ସେ।
ଓହୋ ନାଁ ନାଁ।
ଆଉ ରଜ ପାଇଁ ଡ୍ରେସ କିଣି ସାରିଲାଣି?
ନା ଏତେ ଜଲଦି ଏବେ ବଡ ପିଲା ହେଇଗଲେଣି ଆଉ। ମାନେ ଆସୁନି ମାଇଣ୍ଡ କୁ କେବେ ରଜ କେବେ?
ହଁ ସେଇଟା ଠିକ କଥା। ସହ ମାନେ ଆଗରୁ ବି ମାନେ ଟିକେ ଛୋଟ ବେଳେ ଟିକେ ଖୁସି ଲାଗୁଥିଲା ଡ୍ରେସ୍ ମ ବି ଏଟା ଲାଗୁନି
ଏବେ ରଜ ଆସୁଛି। ତ ସବୁ ଦୁନିଆ ଟେନସନ କୋଉ କଲେଜରେ କିସ ଫର୍ମ ଭରିବୁ। ଏଇ ସବୁ ଟେନସନ ରେ ଆଉ।
ସେଇ ମାନେ ସେ ଗୋଟେ ଟେନଥ୍ ଗୋଟେ ତାପରେ ପ୍ଲସଟୁ ସରିଲେ ଗୋଟେ ତାପ୍
ହୁଁ ହଁ ଇଏ ଗୋଟେ ଗୋଟେ ଟେନସନ୍ ୟା ପରେ କଣ କରିବା ୟାପରେ କଣ କରିଆ
ସେଇଟା ହୋଉଚି କଥା ପ୍ଲସ୍ ଆମର ତ ମାନେ ମୁଁ ମୋର ମୁଁ ଏଇଟା ବିଜେବି କଲେଜକି ଡାଇରେକ୍ଟ ପଢିଚି ଏଇଟା ପରେ ଯାଇକି ପାଞ୍ଚ ବର୍ଷ ମୋର ଯାଇକି ପାଞ୍ଚ ବର୍ଷ ପରେ ଯାଇକି ଯାହା ଆଉ ମାନେ କୋର୍ସଟା ପୁରା ପାଞ୍ଚ ବର୍ଷର।
ବା ତମେ ଆହୁରି ଆରାମସେ ବସି ଶୋଇକି ପଢ। କିଛି ଟେନସ ସନ୍ ନାଇଁ ପାଞ୍ଚ ବର୍ଷ ପରେ ଭାବିବ ତାପରେ କଣ କରିବ।
ହଁଅ ହଁ କିଏ ପାଞ୍ଚ ବର୍ଷ ପରେ କହିଥିଲେ କ୍ୟାମ୍ପସ ସିକ୍ ସିଲେକ୍ସନ ହବ। ମାନେ ସେଇଠୁ ଡାଇରେକ୍ଟ ମାନେ ମିଳିବ ଚାକିରି। କେଜାଣି କଣ ହୋଉଚି ସେଟା ବି ମାର୍କ ଉପରେ ସବୁ ଡିପେଣ୍ଡ କରେ।
ଉଁହୁଁ।
ଆଉ ମାନେ ରୂପା ଦିଦିଙ୍କ ଘରକୁ ଆସିଲେ ଉଁ ଆସିବ ଆମ ଘର ଆଡକୁ କେବେ ଆଉ।
ହୋଉ ହୋଉ ଠିକ ଅଛି ମୁଁ ଏଇ ଯିବି ଜୁନ ଛ ଛଅରେ ଯିବି ମୁଁ ସେଇ ସମ ହସ୍ପିଟାଲରେ ଟ୍ରିଟମେଣ୍ଟ ହୁଏ। ମୁଁ ତ ମୋ ଭୋଉଣୀର ଯିଏ ଉଁ ହୁଏନା ଉଁ ଟ୍ରିଟମେଣ୍ଟ ମୋର ବି ତା ଦେହରେ ଭେକ୍ସିନ ଅଛି।
ଆଚ୍ଛା ଓହୋ ତମେ ତାଙ୍କ ଭୋଉଣୀ।
ତମେ ଚିନଚ ଲିଜାକୁ?
ମାନେ ହଁ ତାଙ୍କର ଯୋଉ ଦେହ ପୁରା ଏତେ ଜୋରେ ସିରିଅସ୍। ଓହୋ ତାଙ୍କ ନିଜ ଭୋଉଣୀ।
ହଁ ହଁ ତାରି ବଡ ଭୋଉଣୀ ମୁଁ ନିଜେ।
ଓହୋ ମାନେ ଏବେ ସେ କେମତି ଅଛନ୍ତି?
ହୁଁ ଭଲ ଅଛି।
ମୁଁ ଗୋଟେ ଥର ସେ ଆସିଥିଲେ ମାନେ ମୁଁ ଯାଇଥିଲି ଏବେ ତ ମୁଁ ଛାଡି ସାଇଲିିଣି ନା ଚାରି ପାଞ୍ଚ ବର୍ଷ୍ ଷ ହେଲାଣି ତ ମୁଁ ଗୋଟେ ଥର ଯାଇଥିଲି ତାଙ୍କ ଘରକୁ ସିଏ ଥିଲେ ମୁଁ ଏମତି ଗୋଟେ ଥର ହିଁ ଦେଖିଚି। ଏବେ ମାନେ ଆଉ ମାନେ ଦି କେତେ ଦିନ ଲାଗିବ ଭଲ ହବାକୁ?
ଏବେ ଯୋଉଟା ଆମର ମେନ୍ ଅପରେସନ ହବା କଥା ହେଇ ସାରିଚି ଏବେ ବାସ୍ ଯୋଉ ଭେକ୍ସିନ ହେରିକା ନୋଉଛୁ ଭେକ୍ସିନଟା ସରଲା ପରେ ତାର ଆହୁରି ଟ୍ରିଟମେଣ୍ଟ ଚାଲିବ ମୋର ମୁଁ ସେଟା ଡୋନର ହେଇଥିଲି ତ ତ ସେଥିପାଇଁ ମୁଁ ଭେକ୍ସିନ ନୋଉଚି ତାର ଚାଲିବ ଠିକ ଠାକ ଅଛି ସିଏ ଖାଲି ଚେକଅପ୍ ପାଇଁ ଯିବା କଥା ଆଉ।
ସେ ଗୋଟେ ମାନେ ଏତେ ଛୋଟରୁ ମାନେ କେତେ କଷ୍ଟ ପାଇଲେଣି।
ହୁଁ ଫାଷ୍ଟ ଏମସ୍ ଥିଲା ତାପରେ ସମ୍। ସିଏ ଯେବେ ଏମସରେ ଟ୍ରିଟମେଣ୍ଟ ହୋଉଥୁଲା ମେ ବି ତମେ ସେଇା ଟାଇମରେ ତାକୁ ଦେଖିଥିବ।
ହେଇଥିବ ମାନେ ମୁଁ ଦେଖୁଥୁଲି ମୁଁ ଦେଖିଥିଲି ତାଙ୍କୁ ସେଇ ତିନ୍ ତିନି ବର୍ଷ ତଳେ ମାନେ ମୁଁ ତ ଛାଡିକି ଆସିସାରଲି ବଟ୍ ଯାଇଥିଲି ତାଙ୍କ ଘରକୁ ଏମତି ବୁଲିବାକୁ ତ ଦେଖିଥିଲି।
ଉଁହୁଁ।
ଓହୋ ମାନେ ତା ଏବେ କୋଉ କ୍ଲାସ ହେଲାଣି?
ଏଇ ଟେନଥ୍ ଏଗଜାମ ଦେଇଥିଲା।
ଓହୋ ହଁ ଓ ସେ ତ କିଛି ସେମିତି ପଢିନ ଥିବେ ଭଲସେ ନା ପଢୁଥିଲେ?
ସିକ୍ସରୁ ସ୍କୁଲ ମାଟି ମାଡିନି ଆଉ ମୋ ବାପା ବଡବାପା ଯିଏ ଟି ଚର ଅଛନ୍ତି ବୋଲି ସେଇ ସ୍ ଗମେଣ୍ଟ ସ୍କୁଲରେ ତ ତାଙ୍କ ଏ ପାଇଁ ଉପରେ ଉପରେ ଚଢି ଚଢି ଚାଲେ କ୍ଲାସ ଲାଷ୍ଟକୁ ଦେଲା ରଖିଥିଲା ଦୁଇଶ ଛଅଷଠି।
ଯାହୋଉ ମାନେ ସେତିକି ସେ ରଖିଚନ୍ତି ଏଗଜାମ ଦେଇଚନ୍ତି ସେ
ହଁ ହଁ ହଁ।
ମାନେ ସେ ଏବେ ମାନେ ଠିକ ସେ କଥାବାର୍ତ୍ତା କରିପାରୁଛି।
ହଁ ହଁ ହଁ ହଁ ହଁ ସବୁ ଠିକ।
ଚଲା ଚାଲି ବି ଠିକ୍ ଠାକ୍।
ହଁ ସବୁ ଠିକ୍।
ଅଁ ହ ଆଚ୍ଛା।
ତମେ କେବେ ମୁଁ ଗଲେ ରୂପା ଙ୍କ ଘରକୁ ଆସିଲେ ଦେଖାହବ ଆଉ।
ହଁ ମୁଁ ଯାଇନି ଆଉ କେତେ ଦିନ ହେଲାଣି ମୁଁ ଆଗରୁ ତ। ମାନେ ଆମେ ବହୁତ ମାନେ ଆମେ ଯେତେ ବେଳେ ଦୀପା ଦୀଙ୍କ ପାଖରେ ମୁଁ ଟିଉସନ ହଉଥିଲି। ଆମେ ବହୁତ ମଜା କରୁ ମାନେ ଏତେ ମାନେ ନା ମୁଁ ଦୀପ୍। ପା ଦିଦି ଙ୍କୁ ହୁଁ।
ହୁଁ ହୁଁ ହୁଁଁ।
ମୁଁ ମାନେ ନା ମାନେ ଆମେ ବହୁତ ମଜା କରୁ ହେଁ ହେଁ ହୁଁ ତାଙ୍କ ବାଡି ଛଡେଇ। କଣ।
ଖୁସି କୁ ତ ଚିହ୍ନ ଥିବ।
ହଁ ହଁ ସିଏ ବି ଆମେ ସବୁ ମିଶିକି ଗୋଟା ଗୋଟା ମାନେ ଏତେ ମଜା କରୁ। ମାନେ ମୁଁ ଯେତିକି ପାଠ ଗୋଟେ ଗୋଟେ। ଦିନ ମୁଁ ଆମେ ଛ ଛାଡି ପଢିବିନି ମୁଁ ପୁରା ଏତେ ମଜା। ହେଁ ରୂପା ଦିଦିଙ୍କର ମୋର ମାନେ ସେମ ସ୍କୁଲ ଥିଲା ନା। ସିଏ ଗୋଟେ ବର୍ଷ ମୋ ଠୁ ବଡ ହଁ ହଁ। ତ ମାନେ ଗୋଟେ ସ୍କୁଲ ଥିଲା ଭାଇ ଏତେ ସ୍କୁଲ ବିଷୟ ରେ ଗୋଟେ ଗୋଟେ ଦିନ। ପୁରା ଆମେ ଗପରେ ଗୋଟେ ଗୋଟେ ଦିନ ଆମର ଚାଲିଯିବୁ ଚାଲିଯିବୁ ସରିଯିବ।
ଛାତ ଉପରେ ଅଛ ବୋଧେ।
ଛାତ ଉପରେ ନାଇଁ ଯେ ଏଇଠି ଗୋଟେ ମାନେ ଝରକା ପାଖରେ ପବନ ହୁଏ ସେଇଠି ହେଇଥିବ। ହଉ ମୁଁ ପରେ କଥା ହେବି ଆଉ କେବେ ଗୋଟେ ହେଲା ହଉ ରଖୁଛି।